ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏଇ ବଇଚି ଆଉ କଣ କରିମି।
ଓହୋ ଆଉ ଖାଇସାରିଲେଣି?
ହ ହଁ ଏଇ ସକାଳେ ହେଇଥିଲା ଇଟିଲି ଘୁଗୁନି ହେଇଥିଲା ଖାଇଥିନି। ତିକି ଆଉ ହଁ ଖାଇସାରିଲିଣି।
ଇଟିଲି ଇଟିଲି କେମିତି ଇଟିଲି କରିଥିଲ?
ଇଟିଲି। ଇଟିଲି ଯୋଉ ମାଣ୍ଡିଆ ପକେଇକି ଇଟିଲି କରିଥିଲି।
ମାଣ୍ଡିଆ ପକେଇକି? ଓହୋ ଆଚ୍ଛା ଆଛା। ଆଉ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି ସବୁ।
ଆଚ୍ଛା ଆଚ୍ଛା ଆଉ ଆଉ ଗାଧୁଆବେଳକୁ କଣ ରୋଷେଇ ହବ?
ଗାଧୁଆବେଳକୁ ଆଜି ପୋଇ ତରକାରୀ ହବ ବାଡ଼ିରେ ପୋଇ ହେଇଥିଲା ତ ଆଉ - ଆଉ ପୋଇ ତରକାରୀ ହବ ଆଉ। ହଁ କେତେ ପରିବା ନାଗିଚି ପୋଇ ନାଗିଚି ଜହ୍ନି ନାଗିଚି ପୋଇ ନାଗିଚି ଜହ୍ନି ନାଗିଚି ଭେଣ୍ଡି ଲାଗି ଚି ବାଇଗଣ ଲାଗି
ଓହୋ ଭଲ ଆଉ ତମେ ପରିବା କିଣିବାକୁ ପଡୁନଥିବ ଆଉ।
ନା ପା କିଣିଆକୁ ପଡୁନି ସେ ଉଁ ବିକା ବି ହଉଚି। ନା ନା ବିକା ବି ହଉଚି ପରିବା ଆଉରି।
ବିକା ହଉଚି ଯା ହଉ କଣ କଣ ଲାଗିଚି ସବୁ ପରିବା?
ଜହ୍ନି ଭେଣ୍ଡି ବାଇଗଣ ଯଉ କଞ୍ଚା କଦଳୀ ଏଇ ସବୁ ଆଉ।
କଞ୍ଚା କଦଳୀ କଦଳୀ କଣ ଚଟୁଆ କଦଳୀ ନା ଇଏ କଦଳୀ ଭାତୁଆ କଦଳୀ?
ହ୍ୟାଲୋ।
ମୁଁ କହିଲି ଚଟୁଆ କଦଳୀ ନା ଭାତୁଆ କଦଳୀ?
ଚଟୁଆ କଦଳୀ ନାଗିଚି।
ଓହୋ ଆଉ ଭଲ ଆଉ ଆଉ ପାଚିଲା କଦଳୀ ଲଗେଇଚ?
ଆଜ୍ଞା।
ଶୁଭାଯାଉନି କିଛି।
ଛୋଟ ଛୋଟ କଦଳୀ ହେଇଚି।
ଓହୋ ପାଚିଲା କଦଳୀ।
ହଁ।
ଆଉ ଆଉ ଘର ଆଜି ମୁଁ ଖାଇଚି ଆଜି ଉପମା ଖାଇଲି। ଆଉ ଆମର ଗାଧୁଆବେଳକୁ ପଣସ ଗାଧୁଆ ବେଳକୁ ପଣସ ଆମର ପାଚିଲା ପଣସ ରେ ମୋ ମା ଗୋଟେ କଣ ରୋଷେଇ କରିବେ।
ଆଚ୍ଛା ଆଚ୍ଛା ଆଉ ଯୋଉ କଣ ତ କେମିତି ପଣସ ତରକାରୀଟା କରୁଚ?
ପିଠା। ତରକାରୀ ନୁହଁ ପଣସ ପଣସ କଠା ଆଉ ହଉନି ନା ସେଥି ପାଇଁ ପାଚିଲା ପଣସ ରେ ମୋ ମା ଗୋଟେ ରେ ପିଠା ତିଆରି କରୁଚନ୍ତି। ପାଚିଲା ପଣସ ଟାକୁ ପାଚିଲା ପଣସକୁ ତାକୁ ହଉଚି ପୁରା ଗ୍ରାଇଣ୍ଡିଙ୍ଗ କରିଦେବେ ମଞ୍ଜି କାଢିକି ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ତାକୁ ତାକୁ କଣ କରିବେ ନା ଗ୍ରାଇଣ୍ଡିଙ୍ଗ କରିକି ତା ଦେହରେ ଉଁ ଚାଉଳ ଯୋଉ ଚୁନା ରିକି ରଖିଥିବେ ତାକୁ ତା ଦେହେରେ ଗ୍ରାଇଙ୍ଗ କରିଦେବେ ଗ୍ରାଇଙ୍ଗ କରିକି ତାକୁ ଯେମିତି ଖଳ ମାନେ ଯେମିତି ପୋଡ ଖଳନ୍ତି ପିଠୋଉ ସେଠି ଖଳିକି ତାକୁ ସେମିତି ଗୋଟେ ଆଣ ନେଇ ସାରିକି ତାପରେ ଛେନା ନଡିଆ ଗୁଡ ଦେଇକି କି ଗୋଟେ ପୋର କରିଥିବେ ତାପରେ ସେ ଆଣଟା ଦେଇକି ତା ମଝିରେ ଛେନା ନଡ଼ିଆ ଗୁଡ ପୋର ଦେଇଦେବେ ତା ଉପରେ ପୁଣି ଆଣକୁ ଦେଇକି ତାକୁ କଣ କରିବେ ନା ତା ଉପରେ ଉ ଘସି ଫସି ପକେଇକି ତାକୁ ପିଠା ଟା ପୁରା ଭଲସେ ପୋଡିଦେବେ ସେଟା ଗୋଟେ ସେଟା ହବ ପଣସ ପୋଡଥା ଏଇଠି କେତେ ପୋଡ ପିଠା କରନ୍ତି ପଣସ ପୋଡ ପି ଠା ଆମ୍ବ ପୋଡ ପିଠା ଖାଲି ପୋଡ ପିଠା ବିରିରେ ପୋଟ ପୋଡପିଠା କରନ୍ତି ଆମ୍ବ ପୋଡପିଠା ଟା ଆମ୍ବ ପୋଡ ପିଠା ଯେମିତି ଆମ୍ବକୁ ତାକୁ ତା ଟାକୁଆରେ ପୁରା ଚି ଚିପୁଡିକି ତା ରସ ବାହାର କରିକି ତାକୁ ଅ ତାକୁଡି ଭଳିଆ ଚାଉଳ ଆଣରେ ତାକୁ ହଉଚି ଆମ୍ବ ଯୋଉ ସେଇ ପକେଇକି ତାକୁ ପୁରା ଭଲସେ ଜନ୍ତନ୍ତି ଜନ୍ତକି ତାକୁ ସେଇଭଳିଆ କଢେଇରେ ଏମିତି ହୋଇକି ଥୋଇ ଦିଅନ୍ତି ଯେମିତି କଢେଇ ପିଠା ଯେମିତି କରନ୍ତି ସେଇଭଳିଆ ଆମ୍ବ ପୋଡ ପିଠା କରନ୍ତି ସେଟା ବି ବଢିଆ ବଢିଆ ଟେଷ୍ଟି ଲାଗେ। ତମରେ କେବେ କରିଚ
ଆଛା ଆଚ୍ଛା।
ହଉ ଏବେ କରିବା ଆଉ ଜାଣିଲି କହିି କରିବା ଏବେ ଆଉ।
ହଁ ହଁ କେବେ ଗୋଟେ କରିିକି ଖାଇବି ବଢିଆ ଟେଷ୍ଟ ଲାଗେ ସେଟା।
ଆଚ୍ଛା ଆଚ୍ଛା ଆଉ ତମ ଦେହ ପାା ସବୁ ଭଲ।
ହଁ ମୋ ଦେହ ବି ଭଲ ଅଛି। ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛନ୍ତି ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଆମ ଗାଁରେ କଣ ସବୁ ଲ ହୁଏ ହଁ। ତମ ଗାଁରେ ସବୁ କଣ ଭଲ ହୁଏ।
ଆମ ବାଡିରେ ତ ହେଇଛି ଆମ୍ବ ପଣସ ନଡିଆ। ସବୁ ହେଇଚି ଆଉ।
ନଡ଼ିଆ ହେଇଚି ନଡ଼ିଆ କେତେ କେତେଟା ନଡିଆ ଗଛ ତମର?
ଆମର ପନ୍ଦର ଟା ଆଙ୍କ ନଡିଆ ଗଛ।
ଓହୋ ତମେ ନ ନଡିଆ କିଣୁନଥିବ ସବୁ ଘର
ନା ଆମର ବିକା ହୁଏ ବହୁତୁ ବିକା ହୁଏ। ପାଞ୍ଚ ଦଶ ହଜାର ଖଣ୍ଡ ଟଙ୍କା ବର୍ଷରେ ବାହାରେ।
ଅ ହ ଯାହା ହଉ ଏଥ ମତେ ବି ନଡିଆ କିଛିଟା ପାଆଁସ ନଡ଼ିଆ ମୋ ଦରକାର ଅଛି ମତେ ନଡ଼ିଆ ପାଆଁଶ ଟା ଦବ ଆଉ।
ହଉ ନବ ଆଉ।
ହଁ ମୋ ଜମଦିନ ତ ମୋ ବାପା ଗୋଟେ ନଡିଆ ନଡିଆରେୋ କଣ ତିଆରି କରିବି କହିଛନ୍ତି।
ଆଚ୍ଛା ଆଚ୍ଛା ହଉ ନବ ଆମ ଘରୁ ଆସିଲେ ଆଉ।
କଣ ଛେଳି କୁକୁଡା ଏଗୁଡା ସ ଅଛି ନା।
ଆମର ଗାଈ ଅଛି ଜର୍ସି ଗାଈ।
ଓହୋ ଖିର ବିଜା ହଉ ଥିବ ହେଇଥିବ ଆଉ।
ବଏଲର କୁକୁଡା ଯୋଉ ନିହାର କୁକୁଡା ତିନି ଚାରିଟା ଅ
ଆଚ୍ଛା ଆଛା ତାହେଲେ ଯୋଉ ଛେଳି କେମିତି ସରି ତମର ଯୋଉ ଛେନା କେମିତି ବନା ହୁଏ ତୋମେ ତ ଜାଣିଥିବ?
ହଁ ଛେନା ବନା ହୁଏ ଜାଣିଛି, କ୍ଷୀର ଫୁ ଟେଇକି, ତା ସର କ୍ଷୀର ଫୁଟେଇକି ତା ସର କାଢିକି ଜୁଆ ପକେଇଲେ ବୁଲା ହେଇକି ଉ, ଯୋଉ ଦହି ଟା ଯୋଉ ମାଟି ବଢାରେ ବସେ ବସିଲେ ଛେନା ହୁ ହୁଁ
ଓହୋ! ଆମର ଦହି ଆଉ ମୋ ମାମା ଘିଅ ବନାନ୍ତି। ଘିଅ କେମିତି ହୁଏ ଜାଣିଚନ୍ତି? ଘିଅ ଆମର ମୋ ମା କଣ କରତି ସବୁ ସର ଯେତେବେଳେ କ୍ଷୀର ଉଁ, ଗରମ କରନ୍ତି ସର ଗୁଡା କାଢିକି ଗୋଟେ ଡବାରେ ରଖନ୍ତି ଭରିକି, ଭରିକି ଫ୍ରିଜ୍ ରେ ରଖିଥିବେ। ପୁରା ଲାଷ୍ଟ କୁ କଣ କରିବେ ନି ଯେତେବେଳେ ମେଞ୍ଚେ ହେଇଯିବ। ସର ତାକୁ କଣ କରିବେ ନା ଆଣିକି ଆ, କଢେଇରେ ପକେଇକି ତାକୁ ଫୁଟେଇବେ ଫୁଟେଇବେ ଫୁଟେଇବେ ତା ଦେହରେ ସରି ନା, ନା ଆଗେ କଣ କରିବେ ନା ତାକୁ ଗୋଟେ ଉଁ, ଅଁ, ଉଁ, କଣ ବରଫରେ ତାକୁ କୁ ପକେଇକି ତାକୁ ପୁରା ଜନ୍ତିବେ ଜନ୍ତିଲେ ତାକୁ ଗୋଟେ ପୁରା ଅଣ୍ଡଟା ଯୋଉ ବାହାରିବ, ତାକୁ କଣ କରିବେ ନା କଢେଇରେ ପକେଇକି ଜନ୍ ଜନ୍ତିବେ ଜନ୍ତିବେ ସିଏ ପୁରା ଘିଅ ପୁରା ଘିଅ ଅଲଗା ଆଉ ତା କୋରୁଅ ବି ଅଲଗା ହେଇଯିବ। ଆମର ଏମିତି ଘିଅ ଆମର ଦେଶୀ ଘିଅ ବନେଇକି ମୋ ମା ରଖନ୍ତି, ଆମେ କିଛି କିଣା ଜିନିଷ ଖାଉନା। ମୋ ମା ହଁ। ମୁଁ ବି ବହୁତ ପରିଶ୍ରମୀ ଯିଏ, ମୁଁ ବି ସବୁ କାମ କରେ, ହଁ।
ହଁ। ଆଚ୍ଛା, ଆଚ୍ଛା।
ଆଉ ତୋମର ଫଳମୂଳ କଣ ଲଗା ଅଛି ଗାଁ ରେ?
ଆମର ପାଚିଲା କଦଳୀ ହେଇଚି। ଆଉ ଉଁ, ଆମ୍ବ, ପଣସ ଏଇ ନଡିଆ ଏଇ ସବୁ ହେଇଛି ଆଉ।
ଓହୋ। ଆଉ ଏଥର ସାବିତ୍ରୀ ବ୍ରତରେ କଣ କି ଶାଢୀ କରିଥିଲ?
ବନାରସୀ ପାଟ କରିଥିନି।
ଓ, କୋଉଠୁ ଆଣିଥିଲ?
ମଙ୍ଗଳପୁରରୁ।
ଓ ହୋ, ହୋ ଓହୋ। ହଉ ଭଲ କଥା ଆଉ। ଆଉ ଆଉ କଣ କୁଅ? ଆ, ତୋମର ଯୋଉ ଆଳୁ ଆଳୁ ଫାଳୁ ଯୋଉ ଲଗାନ୍ତି କେମିତି ଲଗାନ୍ତି? ଆଳୁ ସାରୁ ଏସବୁ ଯୋଉ ଲଗାନ୍ତି କେମିତି ଲଗାନ୍ତି?
ସାରୁ ଟା ଗଜା କରିକି ପୁ-ଉଁ, ତାପରେ ଯୋଉ ସାରୁ ଟା ହୁଁ, ହୁଁ ଯୋଉ ବିଲ
କଣ? ଓହୋ, ଆମର କିନ୍ତୁ ଅଲଗା ଟାଇପ୍ ର ଲଗାନ୍ତି। ଆ ଆମର ଏଠି ଲଗାନ୍ତି ଆଳୁ ଗଜା ହେଲେ ତାକୁ ବାହାର କରନ୍ତି, ତାକୁ ମାଟିରେ ଖୋଳି ଦିଅନ୍ତି, ଖୋଳିକି ତାକୁ ପୋତି ଦିଅନ୍ତି। ପୋତି ଦେଲେ ସେଟା ପୁରା ପା ସେ ଯୋଉ ଗଜାରୁ ପୁରା ଗଛ ବାହାରେ, ଗଛ ବାହାରିକି ପୁରା ଟ- ବଡ ବଡ ଗଛ ହେଇଗଲା ପରେ ପୁରା ପୁରା ଭଲସେ ଗଛ ହେଇଗଲା ପରେ ତାକୁ ପୁରା ବାହାର କରନ୍ତି ବାହାର କରିକି ଖୋଳିକି ତାକୁ ଆଳୁ ବାହାର କରନ୍ତି। ବହୁତ ତୁଡ଼ ଆଳୁ ବାହାରେ ଆମର ଏମତି ବୁ-ଆଳୁ, ସାରୁ ଆଉ ପିଆଜ, ରସ ସୁଣ ଏମତି ଅଦା ଆଉ ଆମ୍ବ ଅଦା ହୁଁ ଏମିତି ବହୁତ କିଛି ଲଗା ହେଇଛି ଆମର
କିଏ କହୁନୁ ସେ ଗୋଟେ ଭଡିଓ କରୁଛନ୍ତି କରିକି ଯିବେ କହୁନୁ। ହଁ ହାଲୋ।
ହଉ ତାହେଲେ
ଟିକେ ରୁହ ସେ ଗୋଟେ ଭିଡିଓ କରୁଛି ଝିଅ ମୁଁ ଟିକେ କ ତମେ କଲ କରୁଛ ମୁଁ ଦେଖୁଛି ଟିକେ ପରେ କଲ୍ କରୁଚି। ଆଜ୍ଞା। ହୁଁ।
ହଉ ହଉ।
ହଁ। ହଁ। ହାଲୋ। ହଁ କୁହ? ଆଉ ଆଜି
ଆଉ ତମର ଛେଳି ଛେଳି କେତେଟା ଅଛନ୍ତି?
ପାଟିନ ଛେଳି ସାତଟା ଅଛନ୍ତି।
ସାତଟା। ଓହୋ ତମେ ବିକି ଦିଅ ନା ରଖ ତାକୁ?
ହଁ ବିକ୍ରି ହୁଏ ତାପରେ ତା ପାଖ ତା ପାଖକୁ ତା ଛୁଆ ସବୁ ଯିଏ ଦିଅନ୍ତି ସିଏ ରୁହେ। ଆମର ଚାରିଟି ଛେଳି ଯୋଉ ନିହାର କୁ କୁକୁଡା ଆଉ ଜର୍ସି ଗାଈ ଏଇ ସବୁ ଅଛନ୍ତି।
ହଁ ହଁ ଆଉ ତମର ରଜ କେମିତି କଣ ସେଲିବ୍ରେଟ କର?
ରଜରେ ପୋଡ ପିଠା ହୁଏ। ଉଁ ଏଣ୍ଡିରି ପିଠା ହୁଏ ଇଟିଲି ପିଠା ହୁଏ ଆମ୍ବ ପଣସ। ଉଁ ରଜ ପାନ ଖାଆନ୍ତି ଛୁଆ ମାନେ ସଜବାଜ ହେଇକି ଦୋଳିରେ ଯାଇକି ଝୁ ଖେଳନ୍ତି ଦୋଳି ଝୁଲନ୍ତି।
ଓହୋ।
ଏଇଭଳିଆ।
ଆମର ବି ସେଇଭଳିଆ ହୁଏ ଆଉ ଆଉ ତମର ବାଲି ଯା ଯାତ୍ରା ଦୋଳ ପୂର୍ଣ୍ଣମୀ ଆଉ ହୋଲି ଏଗୁଡା ସବୁ ହୁଏନି ତମ ଗାଁରେ।
ହଁ ବାଲିଯାତ୍ରା ଦୋଳ ଓଷା ବହୁତ ଏଠି ଧୁମଧାମ ହୁଏ।
ଆଛା ଆଛା କଣ କଣ ହୁଏ ସବୁ?
ବାଲିଯାତ୍ରା ଠାକୁର ଦୋଳ ଠାକୁର ଆସନ୍ତି ଦୁଆର ମୁଁହକୁୁ ବିଭିନ୍ନ ପ୍ରକାର ପ୍ରକାର ଭୋଗରାଗ ହୁଏ ଯୋଉ ପ୍ରସେସନରେ ଠାକୁର ଆସନ୍ତି। ତାପରେ ଦୋଳଠା ଯୋଉ ବାଲିଯାତ୍ରା
ପ୍ରସ୍ତୁତ କରନ୍ତି।
ହଁ ନିଜେ ତିଆରି କରୁ।
ଓ ଆମର ବି ଠାକୁର ଆସନ୍ତି ଯୋଉ ମେଲଣ